ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏ ବସିଛି ତମେ କଣ କରୁଥିଲ?
ଆମେ ଗୋଟେ କାମ କା -କାର୍ଯ୍ୟକ୍ରମ କରୁଚୁ ଯେ ମନେ ପଡିଗଲା ତମ ସାଙ୍ଗରେ ଟିକେ ଗପିବାକୁ, କିଛି କିଛି କଥା ଶୁଣି କହିବାକୁ।
ଆଚ୍ଛା। ଆଉ କଣ ଖାଇଚ?
ଆମେ ହଁ ଖାଇଛୁ ଜଳଖିଆ ଖାଇଛୁ ଆଉ। ଆଉ ଯୋଉ ପକଡି ଛାଣା ହେଇଥିଲା। ଯୋଉ ପୁଣି ଏ ଯୋଉ ବିରିିବରା ବି ସିଏ ବି ହେଇଥିଲା। ଆଉ ଗୁଗୁନି ତରକାରୀ ହେଇଥିଲା। ସଖାଳୁ ପକଡି, ବିରିବରା, ଗୁଗୁନିତରକାରୀ ଖିଆପିଆ ସରିଲାଣି। ପୁଣି ରୋଷେଇ ହବ। ରୋଷେଇ ଚାଲିଛି। ଆଉ ପନିର ହଉଛି। ଛତୁ ହଉଛି। ଆଉ ଯୋଉ ଇଏ ଡାଲି ହଉଛି, ମିଶ୍ଚର ତରକାରୀ ହଉଛି। ଆମର ଗେଷ୍ଟ ଷ୍ଟେ ଆସିଛନ୍ତି ତ, ଆମ୍ବ ଖଟା ବି ହଉଛି। ଆଉ ଏନ୍ତି ଆଜି ଘରକୁ ପାମ୍ପଡ ହଉଛି ସାଲାଟୁ ହଉ ହୁଁ।
ଆଜି ବା ମଙ୍ଗଳବାର।
ମଙ୍ଗଳବାର ହେଲେ ବି ସାଧା ଉପରେ ଆମର ଚାଲିଚି ନା। ଆମିଷ ନୁହଁ ଆମେ ନିରାମିଷ। ପା, ଜୟଗୁରୁ ଲୋକ ଆମେ।
ତାହାଲେ ସକାଳୁ ଏତେ ଜିନିଷ ହେଇସାରିଲାଣି ତମ ଘରେ।
ହ୍ୟାଲୋ।
ହଁ।
ତମେ କଣ, ତମର ଆଜି କଣ କଣ ହଉଛି କହୁନ?
ଆମର ଆଜି ହେଇଥିଲା ଚକ ଆମର ଆଜି ଚକୁଳି ପିଠା।
ଆଉ ଯୋଉ ସବୁ ଭାତ ତରକାରୀ ସବୁ ହେଇଥିଲା ଆଜି ଆମର କିଛି ହେଇନି ଏତେ। ରଜରେ କଣ କଣ କରିଥିଲ?
ଆ ରଜରେ ହେଇଥିଲା ଯୋଉ ପୋଡ଼ ପିଠା ହେଇଥିଲା। କାକେରା ଦିନେ ହେଇଥିଲା। ଆଉ ଦିନେ ଦିନେ ଇଟିଲି ହେଇଥିଲା। ଆଉ ଦିନେ ଆମର ଚାରି ଦିନି ରଜ ପାଳନ। ରଜ ବା ତୁ ଆଉ ଦିନେ ଚକୁଳି ହେଇଥିଲା। ଆଉ
ହଁ ଚାରି ଦିନ।
କଁ କହିଲ?
ତମର ଚାରି ଦିନ ରଜ ପାଳନ କରନ୍ତି?
ହଁ ରଜ ବାଟଉନାଁ କି? ରଜ ନ ବାଟେଇଲେ
ଆମ ତ ତିନି ଦିନି କରନ୍ତି।
ହଁ। ତିନି ଦିନି। ଆମର ହଉଛି ଚାରି ଦିନି। ଆମେ ପ୍ରଶେସନ ଡିଜା ଭିଜା ବାଟେଇ ଗୀତ, ନାଚ କରି ବାଜା ବାଜେଇ ରଜକୁ ତିନି ଛକି ଜାଗାରେ ଛାଡି, ସେଠି ଭୋଗ ରାଗ କରି ଆମ ରଜ ବାଟୋଉଚୁ ନା ତିନି ଦିନି ପାରୁ ପାଳିନେତ ଠେଙ୍ଗା ଜର ପାଳି ଜର ଆଉ ଯୋଉ ଝାଡା ଡାଇରିଆ ଏରା ସ ବ୍ୟାପିଯିବ ସେଇ ଯୋଗୁ ଆମର ସବୁ ତା ପୂର୍ବ ପରଦିନ ତାକୁ ଆହୁରି ଧୁମଧାମରେ ରଜ ବବନେଇ ପାଳୁ। ଟିଏ ଛାଡୁଚୁ ଏଇ ଢେଙ୍କାନାଳ ଜିଲ୍ଲାରେ ଏତେଟା ନାହିଁ ରଜ ପାଳନ ଆମର ଯା ଏ ଯାଜ ପୁରୁ ଜିଲ୍ଲା ତ ସୁପରଷ୍ଟାର ଜିଲ୍ଲା ଆମର। ସେଇ ଟିକେ ଭଲ ପାଳନ ହଉଚି ଆଉ।
ଆମେ ତ ଯାଜପୁର ପିଲା।
ହୁଁ। ଆଉ
ଆଉ ପୁଅ ତମର କଣ? ଆଉ ଆମର ବି ସେମିତି ହେଇଥିଲା ରଜରେ ଯୋଉ ଆମର ପିଠା ପଣା ସବୁ କାକରା ପିଠା ପୋଡ ପିଠା, ଆରିସା ପିଠା ସେଇରା ସବୁ ହେଇଥିଲା ଆଉ। ଆ ରଜରେ କୁଆଡେ ବୁଲି ଯାଇଥିଲ?
ହଁ ଆମେ ଆ ଆମେ ପା ବୁଲି ଯାଉଚୁ ଆମେ ଆମେ ବି କପିଳାସ ବୁଲି ଯାଉଚୁ ଆଜି ତ ବାହାରିଚୁ ଅଲେଡି ବାହାରି ସାଇଲୁଣୁ। ଆମ ଘରକୁ ବାରିପଦାରୁ ଜଣେ ଆମର ଶଇଆଣି ଆସିଚନ୍ତି ଯେ ତା କୁ ଧରିକି ଆମେ କପିଳାସ ବର୍ତ୍ତମାନେ ଷ୍ଟାର୍ଟ କଲାଣି ଗାଡି। ଯାଉଚୁ କପିଳାସ ରେ କପିଳାସ ଠା ଈଶ୍ଵରଙ୍କୁ ଦେଖିମୁ ମା ପାର୍ବତୀଙ୍କୁ ଦେଖିମୁ ବାଇଶୀ ପାକ୍ଷ୍ୟାରେ ଏ ଷୋଳଶ ବାଇଶି ପାଆଛ ରେ ଦମ୍ ନେଇ ନେଇ ଚାଲିମୁୁ ଶିଖ ଚଢି ଚଢି ଓ ଉପୁରୁକୁ ଯିମୁ ତାପରେ ହଁ ପାଆଛରେ ଦମ୍ ନେଇ ନେଇ ଯିବାକୁ ପଡିବ ସେଇଟା ମଜା।
ଆଚ୍ଛା।
ଆ ଦମ୍ ନ ନେଲେ ଉଁ ବା ପାଆଛରେ ହେଇଟା ଡାଇରେକ୍ଟ ବ ଗାରିରେ ଯାଇକି ଲାଭ କଣ ସେରା କିଛି ମଜା ଉଠିବନି ଖୁସି ଲାଗିବନି ଆ ତମେ କେବେ ପାଆଛରେ ଯାଇନ?
ନା ନା ଆମେ ଡାଇରେକ୍ ରୋଡରେ ଆମେ ଗା ବାଇକ ରେ ଯାଇଚୁ।
ଆଉ ହଉ ଦୁର୍ବଳିଆ ଲୋକ କଁ ଯାଇପାରିବେ କି
ହୁଁ
ତ ପେଲି ହେଇକିନା ସେ ପାଆଛରୁୁ ଗଡି ଗଡି ପଡିବେ ଯୋଉମାନେ ସ ତିମାନ ଲୋକ ଦମ୍ ନେଇ ନେଇ ଚାଲିବେ।
ହେଁ ଆଚ୍ଛା କି ହୋ ଓ ଆଜି କାଲି ଛୁଆ
କେ ଥର ଗଲାଣି କପିଳାସ?
ଲୋ ଚାରି ପାଞ୍ଚ ଥର ଉପରେ ଯାଇଚି।
ଦୀପ ଜାଳିଚ?
ହଁ ଦୀପ ଜାଳିଚି। ଏଇନା ଲକି ଆଇଚି
ଆ ହଁ ପା ଆମେ ସେଇଟି ଦି ଦୀପ ଜାଳିଛୁ ଆମେ ତ ଗଲୁଣୁ ସେଇ ପାଞ୍ଚ ଛ ପାଞ୍ଚ ଛଅ ଥର ଖଣ୍ଡେ ଗଲୁଣୁ ଆଉ ପାଖରେ ତ ଯେତେବେଳେ ଚାହିଁଲେ ଯେିକି ମାରେ ପଳଉଚୁ ଆଉ ମୁଣ୍ଡରେ ଯୋଉ ଦୀପ ବେଳରେ ବି ଦିଆ ଯାଉଛି ଦୀପ ଜାଳିକି ଆଇ
ଆଚ୍ଛା ଖାଇ ଖାଇ ଦେଖିକି ନାଚ୍
ଏବର୍ଷ ଆମେ ବାହାରିଛୁ ଟିକେ ରାଜସ୍ଥାନ ଜିବୁଁ ରାଜସ୍ଥାନରେ ଅଲଗା ନିଆରା ସେଇ ଠାକୁର ତାଙ୍କର ସେ ରାଜସ୍ଥାନର ଓଡିଶା ଠୁ ଅଲଗା ନିଆଁରା ଦେଖିବା ପାଇଁ। ତାଙ୍କର ଈଶ୍ୱର, ଈଶ୍ଵର ଅଛନ୍ତି ଉଁ ମନ୍ଦିର ନାହିଁ
ଭିତେରେ ଭିତେରେ ତାଙ୍କର ଯୋଉ ଅଛି ନଳା ହେଇ ଚି ପାଦୁକ କେହି ମାଡିବେନି କେହି ଡେଇଁବେନି ଆଉ ସିଏ ଭିତରେ ଭିତରେ ସୁଡୁଙ୍ଗ ନଳି ହେଇଛି ସେ ଠାକୁର ପୁରା ଖୋଲାରେ ରହିଛନ୍ତି।
ସେଠି ଉପର ମନ୍ଦିର ନାହିଁ ଚାରିଥର ଭଲ ଭାବରେ କରିଥାନ୍ତି ସେଇ ଠାକୁରଙ୍କୁ ଟିକେ ମନ ହେଇଛି ଦେଖିଥିନି ଆଉ ଥରେ, ପୁଣି ଥରେ ଭାବିଛୁ ସେଇଠିକି ଯିବୁଁ ବୋଲି ଯୋଉ ରାଜସ୍ଥାନ ଈଶ୍ୱରଙ୍କ ପାଖକୁ। ତାଙ୍କର ଦୃଶ୍ୟ ଅଲଗା। ଆଉ ସେଠି ତାଙ୍କର ପାଣି ନାହିଁ ରାଜସ୍ ସ୍ଥାନରେ ପାଣି ଅସୁବିଧା ଆଉ ଯୋଉ ବୋହିରା ଗଛ ଆଁ
ମୁଁ କହିଲି ତମେ ଗୋଟେ ଡ୍ରମ ରେ ଗୋଟେ ନେଇକି ପଳାଅ ତମକୁ ବା କାରରେ ଯୋଉ ଯିବ କାର୍ ନା ଟ୍ରେନ ରେ ଯିବେ?
ନାଇଁ ନାଇଁ ସେଠି ତିନି ଦିନି ଦି ରାତି ଟ୍ରେନେ ଯିବ ସେଠି କୌଣସି କାର ଆଉ ବସ୍ ଏଠୁ ଯାଇପାରିବା ଭାରି ଏଇଟା ବହୁତ କଷ୍ଟ। ତିନି ଦିନ ଚାରି ଦିନ ଟ୍ରେନ ଯିବା ଆଉ ଏମ
ଆଚ୍ଛା
ଆଉ କୁଆଡେ ତମେ ଯିବ କି
ଆମେ କିଛି ଏବେ ପ୍ଲାନ ନାହିଁ ଆମେ ପୁରୀ ଫୁରୀ ଯିବାର ପ୍ଲାନ୍ ଅଛି ଏବେ।
ଏ ରଥଯାତ୍ରା ଆସିଲାଣିି ତଅ
ହଁ ଏ ରଥଯାତ୍ରାରେ ଯିବାର ପ୍ଲାନ୍ ଅଛି ପୁରୀ।
ରଥଯାତ୍ରାରେ ଯାଇକି ରଜାଙ୍କ ଭଡା ଘରେ ରହିବ ରହିକି ରଥଯାତ୍ରା ସେଇଠି ଦେଖିବ ଗୁଣ୍ଡିଚା ମାଙ୍କୁ ଉଁ ବାରିକି ଗଲା ପର୍ଯ୍ୟନ୍ତ ରହିବ ତାଙ୍କ ଦର୍ଶନ କରିବ ଆସିବ ଆଉ ଆମେ ବା ବାହାରିଚୁ ଯିବୁଁ
ଆଜ୍ଞା ହଁ ହଁ
ବାହାରିଛୁ ରହି ବୁ ଦିଦି ନି ଦେଖିମୁ ମାତା ମଠ ଯିମୁ। ଆଉନରେନ୍ଦ୍ର ପୋଖରୀରେ। ନରେନ୍ଦ୍ର ପୋଖରରେ ଆମେ। ସ୍ନାନ କରି ମୁଁ ଇନ୍ଦ୍ରାଦେନପୋଖରୀରିରେ ଗୋଡ ଧଉ ତ କରିବୁ ଆଉ ଯୋଉ ଶେତ ଗଙ୍ଗାରେ ଟିକେ ସ୍ନାନ କରି ମୁଁ। ଆଉ ହେଉଛି ଯିମୁ କୋଉଠିିକିନା ଲୋକନାଥ ମନ୍ଦିର ଯିମୁ। ଆଉ କୋଇଲି ବୈକୁଠ। ପାଖକୁ ଯିମୁଁ ପୁରୀରେ ବହୁତ ଜାଗା ଅଛି ଦର୍ଶନୀୟ ଜେଗା ନା ସେଠି ଦେଖି ଦୁଖାକି ଆମେ ଆସିବୁ ଆଉ ତମେ କୁଆଡେ ଯିବ?
ଆମେ ପୁରୀ ଯିବା ପ୍ଲାନ୍ ପା ଅଛି ରଥଯାତ୍ରାରେ
ଘରେ ସମସ୍ତେ ଭଲ।
ହଁ ଦେହ ମୁଣ୍ଡା ଭଲ ଅଛି ପ୍ରଭୁଙ୍କ କୃପାରୁ ଭଲରେ ଅଛି।
ହୁଁ ହୁଁ।
ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
କୋଉଠି ଅଛ ତମେ?
ଏଇଠି ବସିଥିଲି ସାଙ୍ଗମାନେ ଆଇଲେ ପାଟି କଲା ବେଳେ ପଳେଇଆଇଲି ଆଉ।
ଆଉ? ସାଙ୍ଗ ଧରିକି ବଇଚ।
ନା ନା ମୁଁ ଏକୁଟଆ ବସିଚି।
ମୁଁ କହୁଚି ସାଙ୍ଗ। ସାଙ୍ଗ ଧରି ବଇଚ କି? ହ୍ୟାଲୋ।
ହଉ ତା ହେଲେ କଣ କହୁଛ କୁହ।
ଆଉ କଣ କହିବି ହଉ ତା ହେଲେ ଆସିବ ମଉସା ମାଉସୀ କୁ ନେଇକି ଥରେ ଦେଖିକି ଯିବ।
ମିଟିଙ୍ଗି କି ଯିବ?
ହୁଁ। ହଉ ତାହେଲେ ରହୁଛି।
ହଉ ହଉ। ହଉ।